ହାଲୋ। ହୁଁ ହଁ କଣ କରୁଛନ୍ତି ସାର୍।
ସାରେ ଆମର ବସିଛନ୍ତି ବର୍ଷା ଦଉଛି ପାଗ।
ଆପଣଙ୍କ ଆଡେ ବର୍ଷା ଦଉଚି।
ହଁ ସାର୍ ଆମ ଆଡେ ବର୍ଷା ଦଉଛି ଦିନ ସାରା ତ ବର୍ଷା ହଉଛି କଣ କରିବା।
ରାତିରୁୁ ବର୍ଷା ହଉଛି କି ସକାଳୁ ବର୍ଷା ହଉଛି।
ହଁ ରାତି ସାରା ଚାଲିଛି ସକାଳେ ବି ଟିପ୍ ଟିପ୍ ଟିପ୍ ଟିପ୍ ବର୍ଷା ହଉଛି।
ହୁଁ ଆମ ଆଡେ ବି। ବର୍ଷା ହଉଛି ରାତି ସାରା ବର୍ଷା ହଉଛି ଏବେ ସକାଳୁ ଟିକେ ଛାଡିଛିି। ନହେଲେ ରାତି ସାରା ବର୍ ବର୍ଷା ପୁରା ଲାଗି ରହିଛି। ବୁଝିଲେ ଆଉ ବର୍ଷା ତ ବିଲକୁଲ ଆମ ଏଟେ ଛାଡୁ ନାହିଁ। ବର୍ଷା ଛାଡିଲେ ସିନା କୁଆଡେ ଗୋଟେ ବାହାରକୁ ଯିବ କି କଣ କାମ କରିବ। କୁଆଡେ ଯାଇ ହଉନି ଘରେ ବସିକି ରହିବାକୁ। ପଡୁଛି ଆଉ କଣ ଆପଣ ସକାଳୁ ଉଠିକି କଣ ଖାଇଲେଣି।
ମୁଁ ଚୁଡା ଉପମା ଖାଇଛି ନାସ୍ତା କିଛି ହେଇଛି ଆଉ।
ଚୁଡା ସକାଳୁ ସକାଳୁ ତାହେଲେ ଚୁଡା ଉପମା ଖାଇଛନ୍ତି ତାହେଲେ?
ହୁଁ, ବର୍ଷା ପାଗରେ ଗରମ ଗରମ ଚୁଡା ଉପମା ଖାଇବାରେ କିଛି ଅଲଗା
ଅଁ, ହଁ ଭଲ କଥା ଥଣ୍ଡା ଥଣ୍ଡା ପାଗରେ ବି ଗରମ ଗରମ ଜିନିଷ ଖାଇବା ଦରକାର। ଦେହ ଦେହ ପ୍ରତି ଭଲ।
ଠିକ ଠିକ ଆପଣ ଠିକ କଥା କହିଛନ୍ତି। ଓ ଆପଣ କିଛି ଖାଇଲେ ନା ନାଇଁ?
ହଁ ମୁଁ ବି ସକାଳୁ ଉଠିକି ଗାଧେଇ ପାଧେଇକି ଗରମ ପାଣି କରିକି ଗାଧେଇ ପାଧେଇକି ମୁଁ ବି ସୁଜି ଖାଇଛି ଆଉ। ସକାଳୁ ଆମର ବି ଗରମ ଗରମ ସୁଜି ହେଇଥିଲା ଘରେ। ମୁଁ ବି ତାହା ହିଁ ଖାଇଛି।
ସୁଜିି ସହିତ ଆଉ କିଛି ନା ଓନ୍ଲି ସୁଜି?
ନା ମୁଁ ଖାଲି ସୁଜି।
ହୁଁ ଭଲ ଭଲ ସୁଜି ସହିତ ଟିକେ ଗରମ ଗରମ ରୁଟି ବି ହେନେ ଭଲ।
ହଁ ରୁଟି ବି କଲେ ଭଲ କିନ୍ତୁ ଏତେ କାମ କରିବାକୁ ହଇରାଣ ହବାକୁ ପଡୁଛି ଟିକେ ଆଉ। ଏତେ ସାରା କାମ।
ହୁଁ, ବୁଝି ପାରୁଛି ବୁଝିପାରୁଛି ପ୍ରୋବ୍ଲେମ୍।
ହୁଁ। ଏଇ ସବୁ ଜିନିଷ ଆଉ ଆପଣ ଆଉ ଆପଣ ଘରେ ଆପଣଙ୍କର ମାଂସ ଫାଂସ କିଛି ହଉଛି କି ନାଇଁ ଚିକେନ୍?
ବର୍ଷା ଛାଡିିନେ ତ କୁଆଡେ ଯିମୁ ଭାଇ। ସେଠୁ ଗଲା ପରେ ଯାଇଁକି କି ମାର୍କେଟ୍ ଟିକେ ଆମଠୁ ଦୂର। ତ ଯାଇକି ଆଣିଲା ବେଳକୁ ବର୍ଷା ରେ ଭିଜି ଯାଇଥିବୁ ସାର୍।
ହୁଁ। ସେଇଟା ବି ଠିକ କଥା ଆକ୍ଚୁଲି ବର୍ଷା ଛାଡିଲେ ତ ବର୍ଷା ଛାଡିଲେ ତ କୁଆଡେ ଗୋଟେ ବାହାରକୁ ଯିବ କି କଣ ଆଣିବ ସେଇଟା ବି ଅସୁବିଧା।
ନା ସେମିତି କି ସେ ଗାଁ କୁ ମାଛ ବାଲା ଆସେ ତ ମା ରଖିଦିଅନ୍ତି ଆଜି ଆସିନି ବର୍ଷା ପାଗ ଯୋଗୁରୁ। ଦେଖାଯାଉ କଣ ହଉଚି ଆଉ ଯଦି ଆସିବାର ଥି ଥିବ ମା ରଖିଦେବେ।
ହୁଁ। ବର୍ଷା ଦିନ ଆସିଲାଣି ଆଉ କଣ କରିବା। ବର୍ଷା ତ ସବୁ ରା-ଲାଗି ରହିବ ଏବେ ଆଉ। ପୁଣି ଲଘୁଚାପ ଅଛି କଣ କହୁଚନ୍ତି।
ହଁ ଏଇଟା ଲଘୁଚାପ ହିଁ ଚାଲିଚି। ତିନି ଦିନ ଯାକ ବର୍ଷା ହଉଛି ତ ଏଇଟା ଲଘୁଚାପ ହିଁ। ତ ବର୍ଷା ଦିନରେ ବର୍ଷା ଜୋର ହୁଏ ଏବଂ ଛାଡିଯାଏ। ଆଉ ଏ ଲଘୁଚାପ ହେଇଚି ବୋଲି ଏ ବେ ତିନି ଦିନ ଯାକ ଚାଲିଛି ବର୍ଷା ଆଉ କଣ୍ଟିନିଉସ୍ଲି।
ହୁଁ, ବର୍ଷା ହଉଚି ବୋଲି କିଛି ଇଏ ହଁ ଲୁଗାପଟା କିଛି ସଫା କରି ହଉନି ବହୁତ ଅସୁବିଧା।
ହୁଁ।
ତା ଯୋଗିଟିଏ ଖରା ଯଦି ଟିକେ ଦିଅନ୍ତା ଭାବୁଛି ଲୁଗା ସଫା କର ରିବି ବୋଲି କିନ୍ତୁ ବର୍ଷା ତ ଛାଡିଲେ ତ କଣ କରିବ ମଣିଷ।
ହୁଁ, ଖରା ନହେଲା ବେଳକୁ ଦେହ ପୁରା ଦୁର୍ବଳ ହେଇଯାଉଛି। ତ ଖରା ବି ଆମ ଦେହକୁ ଟିକେ ଶକ୍ତି ଦିଏ ନା ନା।
ଘରେବି ଘରେ ହିଁ ରହିବାକୁ ପଡୁଛି। କୁଆଡେ ଯିବାର ନାହିଁ କିଛି ନାହିଁ ବାହାରକୁ କି ଛି କାମକୁ ଯାଇ ହଉନି।
ଉଁ, ସେଇଟା ହିଁ କୁହନ୍ତି ସକଳ ଶକ୍ତିର ଆଧାର ହଉଛି ସୂର୍ଯ୍ୟ। ବାସ୍ ତାଙ୍କ ବିନା ଆଉ, କଣ ଚାଲିପାରିବ କିଛି?
ଏଇ ସବୁ କଥା, ଘରେ ବସିକି କଣ କରିବା? ମୋବାଇଲ ରେ-ଏ-ଏ ଫିଲ୍ମ ଦେଖା ଚାଲିଛି। ଆଉ କଣ କରିବା ଆଉ?
ହୁଁ, ଭଲ ଭଲ ମୁଭି ଦେଖ। ଆମ ବି ଦେଖ୍
ଆପଣ ଘରେ ବସିକି କଣ କରୁଛନ୍ତି? ଦିନ ସାରା ବର୍ଷା ତ ହଉଛି, କୁଆଡେ ଯାଇ ହଉନଥିବ-ଅ?
କିଛି ନାହିଁ, ଟିକେ ପଢ଼ାପୁଢ଼ି ଖାଇବା ପିଇ ଆଉ, କେତେବେଳେ ସେ ମୁଭିଫୁଭି ଟି ଦେଖ୍ ଦଉଛି ଅଫ୍ କେମ୍ପସ୍ ଇମତି ସରଲା।
ହୁଁ, ପଢାପଢି କରୁଛନ୍ତି, ତାହେଲେ ଆପଣ ଘରେ ଥାଇକି।
ହୁଁ, ପଢାପଢି ନକନା ଆଉ କିଛି ହେଇପାରିବ ନା?
ହୁଁ, ପଢ଼ାପଢ଼ି କରିବା ଦରକାର। କଉଥିପାଇଁ ପଢ଼ାପଢ଼ି କରୁଛନ୍ତି?
ନାଇଁ ବେଶୀ କିଛି ନାହିଁ। ନର୍ମାଲ ଆମ ଝିଅକୁ ପଢ଼ଉଥିଲି ଆଉ। ତାଙ୍କର କଣ କମ୍ପୁଟର୍ ହୁଁ, ତାଙ୍କର କଣ କମ୍ପୁଟର୍ ସାଇନ୍ସ ଗୋଟେ ଚାପ୍ଟର ଅଛି, ତ ସେ ଜାଣିପାରୁନି, ଟ ଆଉ ଟିକେ ବୁଝେଇଦବା ଥା।
ହୁଁ, ହୁଁ, ହୁଁ ଭଲ କଥା। ଆଉ, ଆପଣ କଣ ଆପଣ ପଢ଼ୁଛନ୍ତି କି ନାଇଁ ଆପଣଙ୍କ ପାଇଁ? ଆପଣ କଣ କରିବେ ଭାବୁଛନ୍ତି?
ଏପନ୍ତ କିଛି ଭାବିନି? ଦେଖାଯାଉ, ଆଗକୁ କଣ ହଉଛି ଆଉ? ତମର ପରା ଏମ୍ ତୁମର ପରା ଏମ୍ ସି ଏ ରେଜଲ୍ଟ ବାହାରି ଥିଲା?
ହଁ, ଏମ୍ ସି ଏ-ଏ ଦେଖିବା କଣ ହଉଛି! ଆହୁରି ପୁଣି କେତେଟା ରେଜଲ୍ଟ? ବାହାରି ନାହିଁ। ବାହାରିଲେ କଣ କରାଯିବ-ଅଁ? ଦେଖିବା ଆଉ କଣ କରିବା?
ହୁଁ।
ର୍ତ୍ତମାନ ତ ଘରେ ହିଁ ଅଛି। ଘରେ ହିଁ ରହିବାକୁ ପଡୁଛି। ଦେଖିବା ଏଇ ଜୁଲାଇ ମାସ-ଅ ସରିବା ଭିତରେ, କଣ ଗୁଟେ କରିବା ଆଉ?
ନିହାତି, ନିହାତି
ହୁଁ, ହୁଁ। ଏମ୍ କରିବା ଆଉ ବର୍ଷେପ
ଟାଇମ୍ ୱେଷ୍ଟ ଟା ଭଲ ନାହିଁ ଆଉ। ଯେତିକି ଟାଇମ୍ ବି ମିଳୁଛି। ତା ଭିତରେ କିଛି କରିଦବା ଗା ଠିକ୍ ହିଁ ହବ।
ହୁଁ।
ହୁଁ।
ଏଇଟା ହିଁ ଆଉ, ବେଶୀ ବିଳମ୍ବ ଗଲେ ବି ଭଲ ନୁହଁ। ଯେତେ ଶୀଗ୍ ଯେତେ ଶୀଘ୍ର ହେଇଛି, ହେଇଚିପାରିବ ହୁଁ, ବୁଝିଲେ ବିଳମ୍ବ କଲେ
ସବୁ କିିଛି ବିଳମ୍ବ ହେଇଯିବ। ବୁଝି ପାରୁଛୁ, ବୁଝି ପାରୁଛୁ ବିଳମ୍ବ କନେ ସବୁ କିଛି ବିଳମ୍ବ ହେଇଯାଇଥାଏ।
ହୁଁ, ଏବେ ତ ଆଉ-ଉ ଚାକିରୀ-ଇ, ଚାକିରୀ ଫାକିରୀ କରିବା ପାଇଁ ବହୁତୁ ଅସୁବିଧା ବହୁତ କିଛି ପରିଶ୍ରମ କରିବାକୁ ପଡୁଛି। କି ଗୋଟେ ଚାକିରି ପାଇବାକୁ ହେଲେ, ବୁଝିଲାଁ
ହୁଁ।
ବହୁତ କଷ୍ଟ କରିବାକୁ ପଡିବ ଆଉଁ। କଣ କରିବା, କଷ୍ଟ କଲେ ଯାଇକି କୃଷ୍ଣ ମିଳିବ।
ସେଇଟା ହିଁ ଠିକ୍। ସେଇ କଥା କହୁଛନ କଷ୍ଟ କନେ କୃଷ୍ଣ ହିଁ ମିଳିବେ।
ବା-ଆ ସେଇ ପରିମାଣର କଷ୍ଟ କରିଆକୁ ପଡିବ ଆଉ। କଷ୍ଟ ନଗଲେ-ଏ ରୋଜଗାର ନ କଲେ ଆଜିିକାଲି ଦୁନିଆରେ କିଛି ହେଇପାରୁନାହିଁ ନା ଘର ଚଳିବ ନା ଘର ଚଳି ପାରୁଛି ନା ହଉଚି ନିଜେ ଚଳିପାରିବ କିଛି କରିପାରିବନି ଆଉ। ସେଏଥିପାଇଁ ଛୋଟ ମୋଟ ହଉ କି ଯାହା ବି ହଉ କିନ୍ତୁ ରୋଜଗାର କରିବା ଟା ନିହାତି ଜରୁୀ ବୁଝିଲ? ହୁଁ ହୁଁ।
ଛୋଟ ରୋଜଗାର ଏବେ ହେଲେ ଚଳିବ ବାସ୍ ସେଇ ପରିମାଣରେ ଖର୍ଚ୍ଚ କଲେ ଖୁସିରେ ରହିପାରିବେ ଆପଣ ଆଉ।
ହୁଁ ବାସ୍ ସେଇ ଏକା କଥା
ଆଉ ଇଏ ରଥଯାତ୍ରା ରେ ବୁଲିବା ପାଇଁ ଯିବେ ନା ନାଇଁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ?
ରଥଯାତ୍ରା ଷୋହଳରେ ରଥଯାତ୍ରା ନା ଦେଖିବା ବର୍ଷା ବର୍ଷା ଏମିତି ଯଦି ନ ହୁଏ
ହୁଁ
ତାହେଲେ ଯିବା ପାଇଁ କିଛି ଯୋଜନା କରିବା ବର୍ଷା ବର୍ଷା ଯଦି ଠିକ ବର୍ଷା ପାାଗ ଏମ ଟି ନର୍ମାଲ ପାଗ ଠିକ ଅଛି କିନ୍ତୁ ଯଦି ଲଗାତାର ବର୍ଷା ହବ ଆଉ ମଣିଷ କଣ କରିବ ସେଠି
ନାଇଁ ଲଗାତାର ବି ବର୍ଷା ହବ ନାହିଁ ଜଗନ୍ନାଥ ରଥଯାତ୍ରା ଯେମିତି ହେନେ ଟିକେ ଟିକେ ନା ବର୍ଷା ହବ ସେମିତି
ବର୍ଷା ତ ହବ ଠିକ କିନ୍ତୁ ଲଗାତାର ଏବେ ଯେମିତି ପୁରା ଲାଗି ଲାଗି ବର୍ଷା ହଉଚି ରା
ଏବେ ପରା ଲାଗି ଲାଗି ବର୍ଷା ହଉଚି ମାନେ ଏଇଟା ହଉଚି ଲଘୁଚାପ ହେଇଚି ଲଘୁଚାପ ବର୍ଷା ଟା ଦିନ ମ
ଚାପଟା ଲଘୁଚାପ ଟା ସରିଗଲେ ତ ଭଲ ବୁଝିଲେକି ଏମିତ ଏଇଭଳିଆ ଯଦି ଲଘୁଚାପ ଲାଗି ରହିବ ପୁରା ରାତିରୁ ସକାଳେ ଯାଏଁ ଏମିତି ବର୍ଷା ହଉଥିବ ତାହେଲେ ଆଉ କେମିତି ଯାଇପାରିବ ଆଉ ରଥଯାତ୍ରାରେ ବର୍ଷା ଛାଡିଲେ ଟିକେ ଭଲ ହୁଅନ୍ତା ର ରଥଯାତ୍ରା ଯାଇପାରନ୍ତେ।
ହୁଁ ଠିକ କଥା କହୁଛୁ
ଦେଖିବା ବହୁତ ଦିନ ହେଇଗଲାଣି ନ ପୁରୀ ଯାଇନି ଜଗନ୍ନାଥଙ୍କୁ ମୁଁ ଦେଖିନି ବୁଝିଲେ
ହୁଁ ବର୍ଷ କରେ ବର୍ଷ କରେ ଜୀବନ ଥରେ ଦେଖି ଟା ଭଲ ଆଉ ଭଗବାନଙ୍କୁ ଟିକେ ଥରେ ଦେଖିବା ଭଲ
ହୁଁ ବର୍ଷକରେ ଥରେ ଭଗବାନ ବାହାରକୁ ଆସୁଚନ୍ତି ମନ୍ଦିର ବାହାରକୁ ଦେଖିବା ଟା ଭଲ
ଦର୍ଶନ କରିବା ଟା ମହା କଷ୍ଟ ଭଗବାନଙ୍କୁ ତା ଭିତରେ ଯଦି ଭଗବାନଙ୍କ ଦର୍ଶନ ସନ ହେଇଯାଏ ପୁରୀ ଯିବାର ଅଛି ତାନେ ଆଉ
ହୁଁ ବହୁତ ଭଲ ହବ
ନିହାତି ନିହାତି ପୁରୀ ଯିବା ଦର୍ଶନ କରିକି ଆସିବା
ହୁଁ ଯଦି ବର୍ଷା ପାଗ ନ ହୁଏ ବର୍ଷା ନ ହୁଏ ପୁରା ଠିକ ଠାକ୍ ପାଗ ରହିଲା ତାହେଲେ ତ ଦର୍ଶ ଦର୍ଶନ କରି ହବ ଆରାମ ସେ ଦର୍ଶନ କରିପାରିବେ ରଥ ଅଗି ଟାଣି ପାରିବେ
ଜୀବନର କିଛି ହେଇଯିବ ସେଟା କେହି କିଛି କହିପାରିବାନି ତ ଜେତିକି ଜୀବନ ଭିତରେ ଜିଁଥିବ ବେଳେ ବାସ୍ ସବୁ ଛୋଟ ଛୋଟ ମୁହୂର୍ତ୍ତ ଗୁଡାକୁ ଉପଭୋଗ କରିବାଟା ଭଲ ଆଉ।
ବାସ
କିଏ ଜାଣେ ଆଜି ଅଛି କାଲି ନାହିଁ, ସେଇଟା ଆଉ କିଏ କହିପାରିବେ?
ଉଁ ବର୍ଷକରେ ଥରୁଟିଏ ପାଇଁ ର ରଥଯାତ୍ରା ହଉଛି, ବୁଝିଲେ ବହୁତ ଜଣ ଏମିତି ଅଛନ୍ତି, ଯୋଉମାନଙ୍କୁ ବହୁତ ଜଣ ବି ଏମି ତି ଅଛନ୍ତି ଭାଗ୍ୟ ମିଳୁନି ତାଙ୍କୁ ଦର୍ଶନ କରିଆକୁ। ଯୋଉ ତେଣୁକରି ଯେହେତୁ ବଞ୍ଚି ଥାଉ ଥାଉ ଯଦି ଦର୍ଶନ କରିବା ପାଇଁ, ସୁଯୋଗ ମିଳୁଛି। ସେ ସୁଯୋଗକୁ ହାତ ଛଡା କରିବା କଥା ନୁହଁ। ବୁଝିଲେ।
ସେଇଟା ବି ଠିକ କହୁଛନ୍ତି ଆପଣ।
ସୁଯୋଗ ଯେହେତୁ ମିଳୁଛି ଦର୍ଶନ କରିଆ ପାଇଁ। ଆମେ କଣ ପାଇଁ ନ ଯିବା, ବୁଝିଲେ। ଠିକ ଆଜ୍ଞା। ଠିକ ଅଛି ତାହେଲେ ସାର୍ ରଖୁଛି, ଆମ ଆଡେ ତ ବର୍ଷା ହଉଛି ଦେଖିବା। କଣ କରିବା, ଠିକ ଅଛି ସାର୍ ରହୁଛି। ଆଜ୍ଞା ସାର୍।